ହଁ ଆନନ୍ଦ ଭାଇ କେମିତି ଅଛ?
ହଁ ବିନୋଦ କେମତି ଅଛ ତମେ?
ହୁଁ ହଁ ମୁଁ ମଧ୍ୟ।
ଆଉ ଜଳଖିଆ ହେଲାଣି?
ହଁ ସରିଲାଣି ଏବେ। ଆ ଆଜି ମସଲା ଦୋସା ଖାଇଥିଲି।
ବା କଣ ଘରେ ତିଆରି ହେଇଥିଲା ନା ବାହାରେ ହୋଟେଲ ରେ?
ନାଇଁ ବାହାରୁ ଆଣିଥିଲି ଆଜି ହୋଟେଲ ରୁ।
ହଁ ହଁ ତମେ ଘରେ ରୁହ ନା ହଷ୍ଟେଲ ରେ?
ଘରେ।
ଘରେ।
ହୁଁ ଏବେ ତ ଗ୍ରୀଷ୍ମ ଅବକାଶ ଚାଲିଛି ଆହୁରି କଲେଜ ଖୋଲିନାହିଁ ତ ସେଥିପାଇଁ ଘରେ ହିଁ ଅଛି।
ଓହୋ।
ହୁଁ ହୁଁ।
ବଢ଼ିଆ ଆଉ।
ଆଉ ତମର କଣ ସବୁ ଚାଲିଛି ଆଉ?
ହ ସବୁ ଠିକ ଅଛି ଏବେ ସେମତି ଏକା ଚାଲିଛି। ଏବେ ଟିକେ ମାନେ ବର୍ଷା ହେଇଛି ଯେ ଟିକେ ଥଣ୍ଡା ଲାଗୁଛି।
ହଉ ବର୍ଷା ହେଲାଣି ଏ ସେପଟେ?
ହଁ ରାତିଟା ଯାକ ବର୍ଷା ହେଇଛି।
ହୁଁ ଆମର ଆମର ଏପଟେ ତ ମେଘୁଆ ପାଗ ରହୁଛି କିନ୍ତୁ ଭସ୍ ତା ବାର ନା ନେଇ।
ଉଁ ହୁଁ ତମ ଘର ପାଖରେ କଣ ନଦୀ ଅଛି?
ସମୁଦ୍ର ଅଛି। ପୁରା ବୀଚ କୋଷ୍ଟାଲ ଏରିଆ।
ହଁ କେତେ ବାଟ ହବ ତମ
ଉପକୂଳବର୍ତ୍ତୀ ପୁରା ଏରିଆ ଟା ମାନେ ମ ଘରଠାରୁ ପାଖାପାଖି ଏକ କିଲୋମିଟରଟି ହବ। କିଲୋମିଟର ଦେଢ କିଲୋମିଟର ହବ। ଚାଲିକି ଗଲେ ବିଚ ଦେଖାଯିବ ବେଳାଭୂମି। ତମେ ଯଦି ଘରର ଛାତ ଉପରେ ଯଦି ବସିବ ଚେୟାର ପକେଇକି ତାହେଲେ ପୁରା ଦୃଶ୍ୟ ପୁରା ଦେଖାଯିବ ତମକୁ ସମୁଦ୍ରର ହଁ।
ଓହୋ ସନ୍ଧ୍ୟାରେ ତେ ବଢିଆ ପବନ ଦଉଥିବ?
ସମୟରେ। ନହେଲେ ତ ଦିନ ସକାଳୁ ସକାଳୁ ଉଠିକି ଚେୟାର ରେ ପକେଇକି ଯଦି ବସିବ ଛାତ ଉପରେ ତାହେଲେ ସେ ଦୃଶ୍ୟ ଦେଖିବ।
କେବେ ହଁ କେବେ ବୁଲିବାକୁ ଗଲେ ହବ ତମ ସେଠି?
ହଁ ହବ ନିଶ୍ଚୟ। କେବେବ ଆସିବ ଯେବେବ ଏବେ ତମେ ତମେ ଯଦି ଆସୁଛ? ବ୍ରହ୍ମପୁର କିମ୍ବା ବ୍ରହ୍ମପୁର ପାଖରେ ଥିବା ଛତ୍ରପୁର ରେଳୱେ ଷ୍ଟେସନ ଅଛି ରେଳୱେ ଷ୍ଟେସନ। ସେଠାରେ ଯଦି ଓହ୍ଲେଇବ ସେଠାରୁ ପାଞ୍ଚ କିଲୋମିଟର ହବ ମ ଦୂର ସେଠାକୁ ଆସିଯିବ ଯଦି ପୁରା ଦେଖାଯିବ। ସବୁ ତମ ସେଇଟା ମୋ ଗାଁ ପାଖରେ ତମେ ଯଦି ଏବେ ଇନଷ୍ଟାଗ୍ରାମ ରେ ଦେଖିବ ନା। ଖୋଜିବ ଯଦି ଆର୍ଯ୍ୟପଲ୍ଲୀ ସି ବିଚ୍ ଯଦି ମାରିବେ। ତାହେଲେ ସେଇ ବିଚ ଆପଣଙ୍କୁ ଦେଖାଯିବ ବେଳାଭୂମି ବହୁତ ସୁନ୍ଦର ଦେଖିବାକୁ। ହୁଁ ପଥର ପଥର ପକେଇଥିବେ। ଏ ଗୋଟିଏ ଏକ ବନ୍ଦର ହଁ ବନ୍ଦର ଜାଗା ବି ଯାହା ଏ ସବୁ ଲାଗେ ମାନେ ଯେ ଏତିକି ବି ଏ ଗାଁ ର ଚତୁଃପାର୍ଶ୍ୱରେ ଅଛି ସବୁ। ଅ କଳକାରଖାନା ଏରିଆ ତମେ ଜାଣିଥିବ ଆଇଆରିଏଲ ଭାରତୀୟ ବିର ମୂର୍ତି କାଲିମିଟେଡ ଯୋ
ହଁ।
ହଁ ସେଇ ସବୁ କଳା ବାଲି ତା ସହିତ ଅନେକ ଖଣି ମାଇନିଂ ଏରିଆ ଗୁଡାକ ଏଗୁଡାକ ମାନେ ବହୁତ- ସର ହ- ଏଠାରେ ଅଛି ମାନେ ବାଲି ର ଡ୍ରେଜିଂ ସେଠାରୁ ସେ ବାଲି ଗୁଡିକୁ କାଢ଼ି ବାହାରକୁ ପଠାଯାଏ। ଏମିତି ସବୁ କାମ ଗୁଡାକ ହୁଏ ଏଠାରେ ତା ସହିତ
ହଉ
ପୋର୍ଟ ଏରିଆ ନା ଅ ଜାହାଜ ଲାଗେ ଏଠାରେ ସବୁ ପ୍ରକାରର ଜିନିଷ ସବୁ ରପ୍ତାନୀ ହୁଏ। ଏଠାରୁ ଆମଦାନୀ ରପ୍ତାନୀ ହେଇଥାଏ ସମୁଦ୍ର ମାଧ୍ୟମରେ।
ଓହୋ ଆଉ କଣ ଏକ ଗଞ୍ଜାମ ଆଉ ବ୍ରହ୍ମପୁରର ମାନେ ସବୁବେଳେ ଏମିତି କନେକ୍ସନ୍ ଅଛି କି? ସବୁବେଳେ ତାଙ୍କ ଭିତରେ ମାନେ ଯିବା ଆସିବା ସବୁଛି।
ପୁରା ମାନେ ଦେଖିବାକୁ ଗଲେ ଜାତୀୟ ରାଜପୁତ ଆଉ ଅ ଷୋହଳ ନମ୍ବର ଜାତୀୟ ରାଜପଥ ଲାଗିଛି ଯାହାକି ସିଧା ବ୍ରହ୍ମପୁର ଠାରୁ ଗଞ୍ଜାମ କୁ ଓ ଯଦି ଦେଖିବା ଗଞ୍ଜାମ ବୋଲି ଗୋଟେ ଏହା ଏକ ଗୋଟେ ଜିଲ୍ଲା କିନ୍ତୁ ଗଞ୍ଜାମ ବୋଲି ଗୋଟେ ଟାଉନ ମଧ୍ୟ ଅଛି ସହର ଗୋଟେ ଗଞ୍ଜାମରେ। ସେ ବ୍ରହ୍ମପୁରରୁ ଗଞ୍ଜାମ କୁ ଯିବାର ଅଛି କହିଲେ ପାଖାପାଖି ଲାଗିବ ଆପଣଙ୍କୁ ପଚିଶ ରୁ ତିରିଶ କିଲୋମିଟର ଅଠେଇଶ କିଲୋମିଟର ବ୍ୟବଧାନ ରହିବ।
କିନ୍ତୁ ବ୍ରହ୍ମ ସାରା ଗଞ୍ଜାମ ଜିଲ୍ଲା- ର ସବୁଠାରୁ ଅଧିକ କଳକାରଖାନା ଥିବା ଜାଗା ହଉଛି ଏବେ ମୁଁ ଯୋଉ ସ୍ଥାନରେ ରହୁଛି। ସେଇ ଜାଗା ହିଁ ସବୁ କଳକାରଖାନା ଏଇ ପାଖରେ। ଏଠାରେ ଅନେକ କିଛି ମେନ୍ ଯଦି ମୁଖ୍ୟତଃ ଦେଖିବାକୁ କହିଲେ ବନ୍ଦର ଅଛି ଜାହାଜ ବନ୍ଦର ତା ସହ ତା ସହ ଏମିତି ଦେଖିବାକୁ କହିଲେ ଅ ବହୁତ ସାରା କମ୍ପାନୀ ଅଛି ଲାଇକ ଆମର ଟିଟାନିୟମ୍। ଟାଟା କ୍ରୋମୋଫାରେ। କ୍ରୋମୋଫୋର ବୋଲି ରାସାୟନିକ କେମିକାଲ୍ସ ମାନଙ୍କର ଅଛି ଗୋଟେ କମ୍ପାନୀ।
ଓହୋ
ବହୁତ ସାରା ଦୀପକ ଫର୍ଟିଲାଇଜର ବୋଲି ଗୋଟେ କେମିକାଲ କପାନୀ ଅଛି ବହୁତ ସାରା ବହୁତ ସାରା ଏଠାକାର ଲୋକମାନେ ମାନେ ମୁଖ୍ୟ ତ ସେଇ କମ୍ପାନୀ ଉପରେ ନିର୍ଭରଶୀଳ କଳକାରଖାନା ମାନଙ୍କ ଉପରେ ତ ଚାକିରୀର ସୁଯୋଗ ଥାଉଛି ବହୁତ ସାରା ଯୁବପିଢି ମାନଙ୍କୁ ଚା ଚାକିରିର ବ୍ୟବସ୍ଥା କରାଯାଉଛି ଏଠାରେ କିନ୍ତୁ କେତେ ଗୁଡ଼ିକ କମ୍ପାନୀ ଗୁଡ଼ିକ ମାନେ ଏଠାକାର ଲୋକଙ୍କୁ ନିଅନ୍ତି ନାହିଁ। ସ୍ଥାନୀୟ ଲୋକଙ୍କୁ, ହୁଁ, ନିୟନ୍ତିନି ସମିତି କେ କେତେଟା କମ୍ପାନୀ ଅଛି ବି ଯୋଉ ଦ୍ଵାରା ଟିକେ ଅସୁବିଧା କିନ୍ତୁ ନହେଲେ ଏମିତି, ହୁଁ ହୁଁ ନହେଲେ ଏମିତି ଦେଖିବାକୁ ଗଲେ ବହୁତ ସାରା କମ୍ପାନୀ ଅଛି ମାନେ ନିଅନ୍ତି କିନ୍ତୁ ନିଅନ୍ତି ଭଲ ସ୍ଥାନ ଯାହା ପୋଜିସନ ଗୁଡିକ ଥାଏ ନା ସେଠାକୁ ନିଅନ୍ତି ନାହିଁ ମାନେ ଏମିତି ଆମର ଶ୍ରମିକ ମାନଙ୍କ ପରି କାମ ନହେଲେ ତ ଜଷ୍ଟ ଲାଇକ ମାନେ ଆମର ସୁପରଭାଇଜର ଟାଇପ ର ସେଇ ଟାଇପ ର କାମ ଗୁଡିକ କେତୁଟା ଆସେ ଆଉ ଯଦି ତୁମେ କାର୍ଯ୍ୟାଳୟ ଭିତରେ ବସି କାମ କରିବା। କାର୍ଯ୍ୟ ଯଦି ଦେଖିବେ ତାହେଲେ ବହୁତ କମ୍। ଯାର ଯଦି ଯାହାର ଯଦି ରାଜନୈତିକ ଦବଦବା ଅଛି। ତାହେଲେ ତମକୁ ଭିତରେ ମିଳିବ ହଁ ଚିହ୍ନା ପରିଚୟା। ହ ଆପଣଙ୍କର ଦବଦବା ଦେଖେଇ ଭିତରେ ଯାଇପାରିବ ଆଉ ନାହିଁ ଯଦି ଯେମିତି ଏଜାମ ପରୀକ୍ଷା ଦେଇକି ରେଜ୍ୟୁମେ ଦେଇକି ଯିବ ତାହେଲେ ଏହା ତମ ପାଇଁ ଲାଗିଯିବ ହୁଁ ତମକୁ ଲାଗିଯିବ ବିଂଶ ଶତାବ୍ଦୀରେ
ହ ହ ହ ହଁ ଦୁଇ ତିନି ବର୍ଷ ଲାଗିଯିବ ନା।
ଲାଗିଯିବ ସେଥିପାଇଁ ନା ଏବେ ମୋର ଚତୁଃପାର୍ଶ୍ଵରେ ଏତେ ସାରା କଳକାରାରଖାନା ଅଛି। କିନ୍ତୁ ମୁଁ ଭାବିଥିଲେ ସେଇ ରାସାୟନିକ କେମିକାଲ ଇଞ୍ଜିନିୟରିଂ କରିଥାନ୍ତି।
କରିଥିଲେ ମାନେ ବହୁତ ଆରାମ ଦାୟକ ଚାକିରି ଘରେ ପାଖେରେ ଭଲ ସାଲାରୀ ମଧ୍ୟ ରହୁଛି କିନ୍ତୁ ମୁଁ କର୍ଲିନି। ହଁ କରିଲିନି ସେଥିପାଇଁ କାହିଁକି ନା ନଉନି ସେ କମ୍ପାନୀ ଗୁଡିକ ଆମ ମାନଙ୍କୁ ମାନେ ସ୍ଥାନୀୟ ଲୋକମାନଙ୍କୁ ନବନି ଭିତରୁକୁ ଯାହା ଅଛି ବାହର ରୁ କେରଳରୁ ମହାରାଷ୍ଟ୍ରରୁୁ ଆସୁଛନ୍ତି କାମ କରିବାକୁ ଏଇଠାକୁ
ହଁ।
କମ୍ପାନି ମି ଅଛି।
ହୁଁ ହୁଁ ଓଡିଶା ଓଡିଶା ବାହାର ଲୋକ ଆସୁଛନ୍ତି ନା
ଉଁ କାମ କରିବାକୁ ଆସୁଛନ୍ତି ଓଡିଶା ବାହାରରୁ ଆଉ ଏଠାକାର ଲୋକ ସେ ଏଠକୁ ଯାଉଛନ୍ତି ବେଙ୍ଗାଲୁରୁ ଏ ସବୁ ଆ ଚେନ୍ନାଇ ସେପଟେ ଚେନ୍ନାଇରେ ଯଦି ଗୋଟେ କମ୍ପାନୀ ଅଛି। ଆ ସେଠାରେ ଯଦି ଲୋକାଲ ଲୋକଙ୍କୁ ରଖିବାକୁହିଲେ
ଲୋକାଲ ଲୋକଙ୍କୁ ଯଦି ଦେଖିବା କହିଲେ ସେମାନେ ରଖିବେ ଆଉ ଆମର ଏପଟେ ଦେଖିବା କହିଲେ ସେପଟରେ ଲୋକଙ୍କ ର ଏମିତି ହି ଆଉ କଣ ସବୁ ତମର
ଓହୋ। ବଢିଆ ତାହଲେ ଆଉ
ହୁଁ। ଆଉ କଣ ତମର ସବୁ ଚାଲିଛି କୁହ?
ଆଉ ସେଠି କଣ ଆଉ ବୁଲିବା ପାଇଁ ଘର ପାଖରେ କଣ ଅଛି ଆଉ?
ହୁଁ
ହ୍ୟାଲୋ ହଁ ହଁ ତମ ଘର ପାଖରେ ବୁଲିବା ଜାଗା କିଛି?
ବୁଲିବା ଜାଗା ବହୁତ ସାରା ଅଛି ଏଠାରେ ମାନେ ଦେଖିବ ବେଳାଭୂମି ଛାଡିଦବ କ ତା ସହିତ ଆମର ଟେମ୍ପରା ମଧ୍ୟ ଅଛି ଯୋଉଟାରେ କି ମାନେ ୱାଟର କପଲେକ୍ସ ଟାଇପ୍ ର ଗୋଟେ ସେଠାରେ ପାଣିରେ ଯିବା ପାଇଁ ବୋଟ ର ବ୍ୟବସ୍ଥା ସବୁ ଏମିତି ସାରା ବହୁତ ସାରା ଜିନିଷ ଅଛି।
ଓ ହଁ ମତେ ତ ବୁଲି ଯିବା ପାଇଁ ଇଚ୍ଛା ହେଲାଣି।
ସେଠାରେ ବହୁତ ସାରା ଅଛି। ହ ଆଉ ତମର ସେପଟୁ କଣ ଅଛି ସମ୍ବଲପୁରରେ ଭ୍ରମଣୀୟ ସ୍ଥାନ ଦେଖିବାକୁ?
ଆମର ଅଛି ଆମର ମହାନଦୀ ଯୋଉ ହୀରାକୁଦ ଡ୍ୟାମ୍
ହଁ।
ଏଇଟା ତ ପ୍ରସିଦ୍ଧ ହୀରାକୁଦ ଡ୍ୟାମ୍ ସେଠି ଲୋକ ବୁଲିବା ପାଇଁ ଯାଆନ୍ତି ଦେଖିବା ପାଇଁ ଡ୍ୟାମଟାକୁ ଦେଖ ଦେଖିବା ପାଇଁ ସେ ପାଖରେ ପାର୍କ ଗୁଡା ଅଛି ଦିଟା ମିନାର ଅଛି। ନେହେରୁ ମୀନାର୍ ଗାନ୍ଧୀ ମୀନାର୍।
ତମ ଘର ଠାରୁ କେତେ ଦୂର ହବ ସେ ହୀରା କୁଦନାହାନ୍ତି ମର
ଉଁ ହବ କୋଡିଏ କିଲୋମିଟର ପାଖାପାଖି ହଁ ଅଧିକା ହୋଇଛି ବାପ୍ ରେ କୋଡିଏ ପଚିଶ ହେଇଯିବ।
ହୁଁ
ସମଲେସ୍ବରୀ ମନ୍ଦିର ଅଛି, ଏଇଟା ପାଖ ହବ ସମଲେଶ୍ଵରୀ
ସେଟା ପାଖ ହବ।
ସମଲେଶ୍ଵରୀ ମନ୍ଦିର ଟାଉନ ପାଖରେ ଅଛି, ସେଟାକୁ ଏ ଯୋଉ ମହାନଦୀ ନଦୀ, ତଟରେ ହେଇ ଅଛି।
ଓ ହୋ
ଆଉ ଅଛି ଗୋଟେ ବକ୍ର ମନ୍ଦିର ଅଛି, ଉମା ଧୁମା କହି ସେ ମନ୍ଦିର ଟା ତେଢା ଅଛି।
ଆଛା
କଥାରେ ଅଛି ଯେ- ସେଠିକାର ଯୋଉ ପାଣି ଅଛି ସେ ପାଣିର ମାଛ ଧରିଲେ ମାନେ- ପଥର ହେଇଯାଆନ୍ତି
ହାଲୋ ହାଲୋ
ହଁ।
ହଁ କୁହ, ଆଉ ସବୁ କେମିତି ପରିବାରରେ, ମାନେ ବାବା କଣ କରନ୍ତି?
ଆମର ତ ଗୋଟେ କ୍ଲିନିକ ଅଛି।
ହୁଁ ହୁଁ।
ମେଡିକାଲ ଷ୍ଟୋର ଅଛି, ହଁ ଆଉ ମା ତ ଏମତି ଗୃହିଣୀ। ଘରେ ଯାହା କାମ କରନ୍ତି, ଆଉ ମୁଁ ମୋର ଗୋଟେ ଭାଇ ଅଛି
ହଁ। ତାଙ୍କେ କଣ କରୁଛନ୍ତି ଭାଇ ଏବେ?
ଭାଇ ଛୋଟ ମୋଠୁ, ଏବେ ସେ ସେ କଲେଜ ରେ ଅଛି, କଲେଜରେ ଅଛି ସେ। ହଁ ପ୍ଲସ୍ ଥ୍ରୀ କରୁଛି, ଏବେ ପ୍ଲସ ଥ୍ରୀରେ ହଁ ଫିଜିକ୍ସ ଅନର୍ସ
ଆଛା।
ଆ ତମେ?
ଆଉ ମୁଁ କହିଲେ ମୋର, ମୋର ଭାଇ ଜଣେ ଅଛି ବଡ ଭାଇ। ସେ ବର୍ତ୍ତମାନ ଆମର ଚାକିରି ମଧ୍ୟ କରୁଛନ୍ତି କମ୍ପାନୀରେ।
ତମର କଣ ଚୌଥ ପରିବାର।
ନାଇଁ ନାଇଁ, ଯୌଥ ପରିବାର ବାବା ମୁଁ ମା, ଭାଇ ଚାରିଜଣ କେବଳ।
ଓ ହଁ ବଢିଆ ଆଉ।
ବାବାଙ୍କର ବ୍ୟବସାୟ ସବୁ ମାନେ ଦୋକାନ ଅଛି, ତା ସହିତ ଚାଉଳ ଗୋଦାମ୍ ଅଛି ଏମିତି। ଆଉ ଭାଇ ଆମର ସିଏ କରନ୍ତି
କଉଠି ପାରାଦୀପ?
ନାଇଁ ନାଇଁ, ପାରାଦୀପ ନାଇଁ, ଆମର ସେ ଏଇ କମ୍ପାନୀ କଣ କହୁଛନ୍ତି ତାକୁ? ଏନ୍ଭାଇରମେଣ୍ଟାଲ କ୍ୱାଲିଟୀ ଆନାଲିଷ୍ଟ ଅଛନ୍ତି ତାଙ୍କେ ଏବେ। ହଁ, ମାନେ ଆମର ଗୋପ ଗୋପାଳପୁର ବନ୍ଦର। ଯୋଉ ପରିବେଶ ପ୍ରଦୂଷଣ ହେବାର ଲାଗିଛି ଦିନକୁ ଦିନ, ଅଁ ସେଇ ପରିବେଶ ପ୍ରଦୂଷଣକୁ କେମିତି ରୋକାଯାଇ ପାରିବ, ତାର ଆଁ ଏଇ ରିଣ୍ଡେକ୍ସ ମାନେ ବାୟୁ ପ୍ରଦୂଷଣ କେତେ ମାତ୍ରାରେ ରହୁଛି, ସେଇ ସବୁ ଚେକ୍ କରିବା ଦାୟିତ୍ବ ତାଙ୍କର।
ହୁଁ ବଢ଼ିଯାଉ।
ହୁଁ। ତାଙ୍କେ ମୋତେ କୁହନ୍ତି ସବୁବେଳେ ଯେବେ ବି ନେବାର ଥିଲା କୋର୍ ବ୍ରାଞ୍ଚ ହିଁ ଚୁଜ୍ କରିବାର ଥିଲା। ମାନେ ବାଛି ନେବାର ଥିଲା ତୋମ ଏମିତି ସବୁ କୁହନ୍ତି।
ହଁ କୋର୍ ବ୍ରାଞ୍ଚ ମାନେ କଣ ନେଇଥାନ୍ତ?
ମାନେ ଏବେ ତାଙ୍କେ ନେଇଥିଲେ ଯା ଆମର ଏନଭାରମେଣ୍ଟାଲ ଉପରେ। ଏନଭାରମେଣ୍ଟାଲ ସାଇନ୍ସ ଏରା ନଥୋଜେରା ଆଁ, ପରିବେଶକୁ। ଉପରେ ପଢିଥିଲେ ଯାହାକି ବୋଟନି ଥିଲା। ବୋଟନି ପରେ ତାଙ୍କେ ମାଇକ୍ରୋବାୟୋଲୋଜିଷ୍ଟ ଏଗୁଡିକ ନହଲେ ତ ଜିଓଲୋଜିଷ୍ଟ। ଏଗୁଡାକ କଲେ ସେଇ ପୋଷ୍ଟିଙ୍ଗ ଗୁଡାକ ମିଳିଯାଏ। ନାହିଁ ମାନେ ଆମର ବିଏସି ଏଗ୍ରିକଲଚର୍ ଏଗୁଡ଼ାକ ଉପରେ।
ହଁ।
ହୁଁ, ହୁଁ।
ବଢିଆ ତାହେଲେ।
ଆଉ ହ